ହଁ ଉ।
ଠିକ୍ ଜାଗାରେ ବସିଚି।
ହ୍ୟାଲୋ ଭାଉଜ କଣ କରଥିଲ କି?
ଏଇଠି ବସିଛି ଆଉ ଥଣ୍ଡା ପବନ ଖାଉଛି। ଥଣ୍ଡା ପବନ ଖାଉଛି ଏଇଠି ବସି। ଆସିକି ଦେହକୁ ଥଣ୍ଡା କରୁଛି କିନ୍ତୁଠଉ ମଶା ମାନେ ଆସିକି ସବୁ ରକ୍ତ ଶୋଷିକି ନେଇକି ପଳଉଛନ୍ତି।
ଓହୋ। ଆଉ କଣ ହମ କଣ ଆଜି ବର୍ଷା ହେଇଛି ନା କଣ ଏମିତି ଥଣ୍ଡା ଲାଗୁଛି? ସବୁବେଳେ ତ ଫୋନ କଲା ବେଳକୁ।
ହଁ ଆଜି ଟିକେ ହଁ ଆଜି ବର୍ଷା ହେଇଥିଲା। ବର୍ଷା ହେଇଥିଲା ଅଳ୍ପ ପବନ ହେଇଥିଲା ଜୋଆରେ ଘଡଘଡି ହେଇଥିଲା ଜୋଆରେ
ଓହଁ ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ।
ଆଉ ତମ ଦେହ ଭଲ ଅଛି ନା।
ବୋ ଦେିହଅ ଭଲ ଅଛି।
ଓହୋ। ଆଉ
ଆମର ଆଜି ଗୋଟେ ବହୁତକ ଗଛ ମରିଗଲା।
କଣ ବୋଇତାଳୁ ଗଛ କେମିତି ମ କେମିତି ମଲାମ?
ଆରେ ଏଟା ଜାଣି ହେଲାନି କେମିତି ଗୋଟେ ଡଙ୍କ ଟେ ମାନେ କିଏ ମାନେ ଛିଡିଦେଲା।
ହିଁ।
ସେମାନେ ପୁରା ମଳ ଛିଡେଇ ଦେଲେ, ଯଦି ଛିଡେଇ ଦେଲେ ସେଟା କଣ କଲ ପା ଝାଉଁଳିକି ମରିଗଲା ଆଉ ବହୁତ ମାନେ ବହୁତ ବଡ ଗଛଟେ ହେଇଯାଇଥିଲା ଚାରିଆଡେ ମାନେ ପୁରା ମାଟି ଯାଇଥିଲା ଆଉ କେତେଦିନ ହେଲେ ବୋଇତଳ ହେଇଥିଲା ହେଇଥାନ୍ତା। ଟଡଙ୍କ ଫଙ୍କ ଆଣିକିେ ଖାଇଥିନୁ ଯାହା ଆଉ କିଛି ଦିନ। ଆଉ କିଛି ଦିନ ଥିନି ଟିକେ ଖାଇ ଆସିଥାନ୍ତୁ ଆଉ। ମାନେ ବନ୍ତୁ ଭଲସ ଭ ବହୁତ ଭଲ ଭାବରେ କଣ କହିଲ କଞ୍ଚେଇକି ମାନେ ପୁରାଝଙ୍କାଡିଆ ହେଇକି ବଢିଆ ଦେଖ ହାଉଥିଲା। ଆମର ସେ ଯୋଉ ଯୋଉ ଆମର ବାଥରୁମ ଲାଟ୍ରିନ୍ ବାଥରୁମ ନ ସେ ତା ଉପରେ ସେଟ ରେ ସେଟା ହେଇଯାଇଥିଲା।
ଅହୋ ଆରେ ଯହୁ ତମର ତ ଲଗଉଛ ଯାହାଉ ସେ ବାଥରୁମ ଫଥରୁ ରେ
ଓ। ହଁ। ଆଉ ଗଛଟା ଯ ମାନେ ମରିଗଲା ଟିକେ ମନ୍ଦୁଖ ଆଉ।
ଓହୋ। ଆଉ ତ ଆମର ବି ସେମିତି ବୋଇତାଳୁ ଗଛ ହେଇଥିଲା। ଆମର ବୋଇତାୁରେ କଣ କହିଲା ଯୋଉ ବୋଇତାଳୁ ରାଇ ଯୋଉ କରେନି ନା ଆୋ ବୋଉ ବହୁତ ବଢିଆ ଟେଷ୍ଟି ବୋଇଥାଲୁ ରାଇଗର ତା ଯେଉ ପତ୍ର ଆଉ ଡାଙ୍ଗର ଯେଉ
ଆରେ ସେଇଟା ତ ବେଶୀ ଭଲ ଲାଗେ ନା। ତାକୁ ଯୋଉ ବୋଇତାଳୁ ସେ ଯୋଉ ଡଙ୍କ ବୋଇତାଳୁ ସାଇ ଟିକେ ବାଇଗଣ ଟିକେ ଆଳୁ ଯଦି ଟିକେ ଥିବ ଭେଣ୍ଡି ଏଇ ସବୁ ପକେଇ ଦେଇକି ଯଦି କରିଦବ ଓହ। ଖାଇବ ତ କଣ ପାଟିରେ ଛାଡିବନି ଯେ ମାନେ ମିଠା ଲାଗିବା ମାନେ ସବୁ କଥା ପକେଇକି ଗଲେ ଟିକେ ବେଶୀ ଟେଷ୍ଟ ଲାଗେ ପୁରା ମିଠା ଲାଗେ।
ହଁ ମୁଁ ତ ମାନେ କରିନି କିନ୍ତୁ ମୁଁ ଖାଇଛି ବୋଉ କରେ। ନାଇଁ ବହୁତ ଟେଷ୍ଟି ଲାଗେ ଆମର ସେିନ ସବୁବେଳେ ଆମର କଣ କହିଲେ ବୋଇତଳୁ ଗଛ ଲଗାନ୍ତି। ନହଲେ ଆମର ହୁଏ ବି ଆମର ଆଗରୁ ସେଇ ଯୋଉ ଆମର ଯୋଉ ଲଗାନ୍ତି ଯୋଉ ଜାଗାରେ ସେ ଜାଗାରେ ହୁଏ। ଏଥର ତ ଆମର କଲରା ବି ହେଇଛି ଆପେ ଆପେ ଯେ କଲରା ବହୁ ଡେଲି ଡେଲି କରିଦଉଛି କଲର ଭଜା କଲରା ତ ପିତା ଲାଗେ ମତେ ଭଲ ଲାଗେନି ଖାଇବା ପାଇଁ। ମୋ ବୋଉ ଖାଲି ଜବରଦସ୍ତିଆ କହୁଚି ଖା ଖା କଣ କରିବୁ ଖାଇବାକୁ ପଡିବ।
ଆମର ସେ ଡଙ୍କଡା କତିରେ କଣ କହିଲ ବେିଲ ଗଛ ଟେ ଥିଲା ସେ ଯୋଉ ଘର କତିରେ। ସେ ବେଲ ଗଛକୁ ବି ସେ ମାଡ଼ି ଯାଇଥିଲା ପୁରା।
ଆଚ୍ଛା ମାନେ ବହୁତ ଲମ୍ବା।
କିଛି ସେ ବେଲ ଗଛରେ ନାଖିକି ଅଛି।
ଓହୋ ଟାଣି ଆଣ ତାକୁ।
ଆଜି ଟାଣି ଥିଲି ବହେ ପୁରା କ ରଖିବୁ ଶୁଖି ଯାଇଚି ନା ପୁରା ଝାଉଳି ଯାଇଚି ପୁରା। ଏଟା ରଖିଲା ଗୋଟେ ଦେଖିଲାକୁ ଗୋଟେ ଅଲଗା ଦେଖାହେଉଚି ମୁଁ ତା ଟାଣିକି ଛିଡେଇ ଦେଇଥିଲି।
ଓହୋ ଓହୋ। କେମିତି ମ ମରିଗଲା ଜାଣିପାଇଲନି ଆଉ।
ସେ ଏମିତି ଗୋଟେ ଉପାଡ଼ି ଦେଲେ ମାନେ ସେ ଡଙ୍କଟା ଛିଡ଼ଉ ଛିଡ଼ଉ ମାନେ ମୁଳ ଟା ଯେମିତି ଟିକେ ଅଧାରୁ ଛିଡିଗଲା
ସି ସେଇଥିପାଇଁ ବିି ହେଲା ଆଉ।
ଓହୋ। ଏ ଭାରି ମନ ଦୁଃଖ ହବ ମୋ ମାନେ ଗୋଟେ ଗଛ ପଛ ବି ମରିଗଲେ ଇ ଲତା ହଉ ପଚେ ଗ ଛ ଫଛ ମରିଗଲେ ଭାରି ମନ ଦୁଖ ହବ। ଫୁଲ ଗଛ ଯେଉଁ ମୁଁ ଲଗେଇଥିଲି ଥରେ କଣ ହେଇଥିଲା କହିଲ ମୁଁ ଗୋଲାପ ଫୁଲ ଗଛ ସ୍କୁଲୁ ଆଣିକି ସ୍କୁଲ୍ ଟାଇମ ସ୍କୁଲୁ ଆଣିକି ଲଗେଇଥିଲି ହାଇସ୍କୁଲରୁ। ଆଉ ମୁଁ ଲ ଗେଇ ଦେଇେଇଚି ଆଉ ମୁଁ କଣ କିଲ ସେଦିନ ମୁଁ ସ୍କୁଲ ପଳେଇଚି ଫୁଲ ବହୁତ ଦିନ ପ ହେଲା କିନ୍ତୁ ବହୁତ ବହୁତ ଫୁଲ ହୁଏ। ମୁଁ ସେଦିନ ପଳେଇଚି ଆଉ ମାନେ ସ୍କୁଲ କୁ ପଳେଇଛି ମୁଁ ଆସିଲା ବେଳକୁ ପୋ ବାବା ପୁରା ମାନେ ସେ ଗଛକୁ ପୁରା ମାନେ କଣ କଲ ପୁରା ମାନେ କାଟିକି ପୁରା ମଳୁ ରୁ କାଟି ଦେଇଚନ୍ତି ପୁରା ଛିଡି ଦେଇଚନ୍ତି ମୁଁ ଆସିକି ଯୋଉ କାନ୍ଦିଲି ଆଉ କଣ କହିବି ସେ ତ ବଡ ଆଉ କିଛି କହିହବନି।
ହଁ ପରା ସେମିତି ଗୋଟେ ଗଛ ପତ୍ର ଯଦି ଲଗେଇଥିବ ଯଦି ମରିଯିବ ମାନେ ତୁ ଯୋଉ କଷ୍ଟ କରି ଲଗେଇଥିବୁ ସେଇଟା ଯଦି ମରିଯିବ
ବହୁତ କଷ୍ଟ ହୁଏ କିନ୍ତୁ।
ହ ବା। ଆଉ କଣ କଇଲ ଆଉ ତମେ କଣ କେମ ମାନେ ଫୁଲ ଫୁଲ ଗଛ ଲଗଉଅ ନା ତମ ବାଡ଼ିରେ ଫୁଲ ଗଛ
ଫୁଲ ଗଛ ଏଠି ଆମର କିଛି ବି ସେମିତି ଲଗେଇଲେ ହୁଏନି। ଏଠି କହିଲ ଆମର ଟିକେ ଖରା ଖରା ହୁଏନି ନା ସେଥିପାଇଁ ଏଠି ଫୁଲ ଗଛ ଲଗେଇଲେ ହୁଏନି।
ଓହୋ ଆମର କଣ କହିଲ ଆମର ମୁଁ ବହୁତ ସାରା ଗଛ ଲଗୁଏ ଆଉ କଣ କହିଲେ ବହୁତ ମାନେ ମରିଯାଏ ମତେ କୁହନ୍ତିନି ନା ଜଣ ଜଣଙ୍କ ହାତରେ ହୁଏ ଜଣ ଜଣଙ୍କ ହାତରେ ହୁଏନି। ମତେ ଲାଗେ ମୋ ହାତରେ ବୋଧେ ହୁଏନି ନା କଣ? ଆଉ ଆଉ ତମେ କଣ କି ଫୁଲ ଗଛ ଫୁଲ ଗଛ କିଛି ଲଗୋଉନା।
ନାଇଁ ନାଇଁ ଆମର ଫୁଲ ଗଛ ଏଠି କିଛି ଲଗେଇନୁ ଯାହାବି ଉଠୁଚି ଏଥିରୁ ଦିଟା ଗେଣ୍ଡୁ ଗଛ ଲଗେଇଚୁ ଆମର ଏଠି ସାନ ମା ଲଗେଇଚନ୍ତି ଦେଖିବା ଏଥିରେ ହେଉଚି କି ନାହିଁ।
ଓହୋ। ସାନ ମା ଲଗେଇଚନ୍ତି କି? ଆମର କଣ କହିଲ ଆମର ଗେଣ୍ଡୁ ଗଛ ସବୁବର୍ଷ ଲଗା ହୁଏ ହେଲା। ଲଗାହୁଏ ତାପରେ ତାକୁ ରୋଇକି ଆଉ ଗୋଟେ ଜାଗାକୁ ଆଣିକି ଲଗେଇଦିଅନ୍ତି। ଆଉ ଗୋଟେ ଜାଗାକୁ ଆଣିକି ଲଗେଇ ଦିଅନ୍ତି ତାପରେ ସେଠି ପୁଣି ହୁଏ ଫୁଲ। ଆଉ ବୋହୁ କଲର୍ ର ଫୁଲଗୁଡ଼ା ସବୁ ହୁଏ। ଆଉ?
ହଁ ଆଉ ଏଇଆ ଆଉ।
ଆଉ ତମ ଆଡେ କଣ ପଣସ ଫଣସ ହୁଏ ନା ହୁଏନେହିଁ?
ହଁ ପଣସ ଆମ୍ବ ସବୁ ହେଇଚି।
ହୋଉଚି ଆମ ଆଡେ ତ
ଯି ଆଜି ବର୍ଷା ପବନ ଟିକେ ହେଇଚି ଯଦି ଆମ୍ବ ଖସିବ ଖସିବ। ଟିକିଏ ଦେଖିଆ ବାଡିଆଡେ ବୁଲି ଆସିବା ଆଉ କଥା ହେଇହେଇକା ଟିକେ ବାଡି ଆଡେ ବୁଲି ଆସିନି।
କଣ କହିଲ ଆମର ଇଞ୍ଚର ମତେ ଭାରି ଭଲ ଲାଗେ।
ବୁଲି ଆସିଥିଲି କିନ୍ତୁ ଏଣେ ନାହାହିଁ ଆମ୍ବ କାହିଁକି ପଡିନି। ଆଛା।